ହାଲୋ ହଁ ହଁ।
ଆଉ ଭାଇ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆଉ। ତମେ କେମିତି ଅଛ?
ମୁଁ ଭଲ ଅଛି। ଆଜି ଟିକେ ପଢ଼ୁଥିଲି। ତାପରେ, କିଛି ସମୟ ସୋସିଆଲ ମିଡ଼ିଆ ଦେଖୁଥିଲି ଆଉ।
ହଁ ମୋ ମତରେ ସୋସିଆଲ ମିଡିଆ ନିଜେ ଭଲ ଆଉ ମୁଣ୍ଡ ଖରାପ ଆମେ ଏଥିରେ ଆକୁ କେମିତି ବ୍ୟବହାର କରିବା। ତା ଉପରେ ଆମେ ନିର୍ଭର କରେ।
ଆଚ୍ଛା ମୋ ମତରେ ସୋସିଆଲ୍ ମିଡ଼ିଆ ନିଜେ ଭଲ କି ଖରାପ ନାହିଁ। ଆମେ ଏହାକୁ କେମିତି ବ୍ୟବହାର କରୁଛେ, ସେ ଉପରେ ସବୁ ନିର୍ଭର କରେ।
ହଁ ଠିକ କହ ତୁମେ କେମତି ସୋସିଆଲ ମିଡିଆ ବ୍ୟବହାର କରୁଚ?
ଫେସବୁକ୍, ହ୍ଵାଟ୍ସଆପ୍, ଇନଷ୍ଟାଗ୍ରାମ୍ ଏଇଟା ସବୁ ବ୍ୟବହାର କରୁଚି। ଆପଣ?
ମୁଁ ମଧ୍ୟ ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟସପ୍ ଇତ୍ୟାଦି ବ୍ୟବହାର କରିବାକୁ ଭଲ ଲାଗେ, ନାରେ ଶିକ୍ଷା ଭିତିକ ମତେ ଦେଖିବାକୁ ଭଲ ପାଏ ମତେ ସବୁ।
ଆଜ୍ଞା। ଏଇଟା ତ ବହୁତ ଭଲ ଅଭ୍ୟାସ, ୟୁଟ୍ୟୁବରେ ତ ଅନେକ ନୂଆ ନୂଆ ଜିନିଷ ଶିଖିବାକୁ ହୁଏ।
ହଁ ହଁ। ହଁ ହଁ କୋଡିଂ ଇଂଲିଶ ଓ ଜେନେରାଲ ନଲେଜ। ଭିଡିଓ ଦେଖିବ ବହୁତ ଭଲ ଲାଗେ।
ଆଚ୍ଛା ମୁଁ ମଧ୍ୟରେ ଟେକ୍ନୋଲୋଜି, ୟୁ ଆଇ ସମ୍ବନ୍ଧିତ ଭିଡ଼ିଓ ଦେଖେ।
କିନ୍ତୁ ଅନେକ ଲୋକ, ସୋସିଆଲ ମିଡିଆରେ ବହୁତ ସମୟ ନଷ୍ଟ କରନ୍ତି। ହୁଁ
ହଁ, ସେ ତ ସେଇ ତ ସତ କଥା। ଛୋଟ ଭିଡିଓ ଦେଖି ଦେଖି କେତେବେଳେ ବଡ଼ ଘଣ୍ଟା, କେବେ ଘଣ୍ଟା ଘଣ୍ଟା ସମୟ କଟିଯାଏ, ଜଣା ବି ପଡ଼େନି।
ହଁ ମୋ ସହିତ ମଧ୍ୟ ଏମିତି ହୋଇଛି। ମୁଁ ପାଞ୍ଚ ମିନିଟ୍ ପାଇଁ ସେ ଖୋିଲ କିନ୍ତୁ ଅଧଘଣ୍ଟା କଟିଯାଏ।
ଆଚ୍ଛା! ସେଥିପାଇଁ, ସମୟର ସୀମା ରଖିବା ଦରକାର।
ସୋସିଆଲ ମିଡିଆର ସବୁଠାରୁ ବଡ଼ ଲାଭ କଣ?
ସୋସିଆଲ୍ ମିଡ଼ିଆକୁ ବଡ଼ ଲାଭ, ଏଥିରେ ଥିବା ଦୂରରେ ଥିବା ଲୋକଙ୍କ ସହିତ ଫଜରେ ଯୋଗାଯୋଗ କରିହେବ। ନୂଆ ଖବର, ଶିକ୍ଷାମୂଳକ ଭିଡ଼ିଓ ଓ ବ୍ୟବସାୟ, ପ୍ରଚାର ମଧ୍ୟ କରିହବ ଏଥିରେ।
ନିମ୍ବୁଡ଼ା ଗୀତ
ଠିକ କହିଲ ମୁଁ ଭାଇ ସୋସିଆଲ ମିଡିଆ ମାଧ୍ୟମରେ ନିଜ ବିଜନେସ ପ୍ରକାର କରେ। ବହୁ ଖନ୍ତି
ନିଶ୍ଚିନ୍ତ ଆଜି କାଲି ଅନେକ ଛୋଟ ମୋଟ ବିଜନେସ୍
ମର ହଉଣ୍ଡ କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ଅଛି।
ନିଶ୍ଚୟ ଫେକ୍ ନ୍ୟୁଜ୍ ଗୋପନୀୟତାର ସମସ୍ୟା ଓ ସମୟର ଅପଚୟ ଆଉ ବଡ଼ ସମସ୍ୟା ଏ ଥିରେ।
ଆଛା ତେଣୁ କୌଣସି ଖବରକୁୁ ସେୟାର କରିବା ପୂର୍ବରୁ ଯାଞ୍ଚ କରିବା ଉଚିତ ନାଇଁ।
ନିଶ୍ଚିନ୍ତ ଏକଦମ ଠିକ୍ କଥା ସବୁ ଦେଖିଲେ ବିଶ୍ୱାସ କରିବା ଉଚିତ ନୁହେଁ।
ତାହେଲେ ଆଛା ମୁଁ ମଧ୍ୟ ଏବେ ସାବଧାନ ରହୁଛି ଆଉ। ପଗୁ ଆ ଗ ହ୍ୟାଲ ଦିଦି ଆଛା ଠିକ ଅଛି ପ୍ରଥମେ କହ ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ କେଉଁ କଥାରେ ପ୍ରତି ସାବଧାନ ରହିବା ଉଚିତ୍?
ସେ ଏଥିରେ ତ ସୋସିଆଲ ମିଡ଼ିଆ ବ୍ୟବହାର କରିବା ପୂର୍ବରୁ ତ ପ୍ରଥମେ ସର୍ବପ୍ରଥମେ ନିଜର ପାସ୍ୱାର୍ଡ଼ କାହାକୁ କହିବା ଉଚିତ୍ ନୁହେଁ। ତାପରେ ଓଟି ପି କିମ୍ବା ବ୍ୟାଙ୍କ ଡିଟେଲ୍ କାହା ସହିତ ସେୟାର କରିବା ଉଚିତ୍ ନୁହେଁ।
ହଁ ହଁ ଆଜିିକାଲି ଅନଲାଇନସ୍ୟାମ ବହୁତ ବଢିଗଲାଣି।
ନିଶ୍ଚନ୍ତ ଠିକ୍ କହିଲ ଅଜଣା ଲିଙ୍କ ଉପରେ କ୍ଲିକ୍ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରି କରିବା ଦରକାର।
ମୁଁ ସବୁବେଳେ ପ୍ରାଇଭେଟ ସେଟିଂ ମଧ୍ୟ ଚେକ୍ କରେ।
ତା ସହିତ ଭଲ ବା ବୋହୁତ ଅଭ୍ୟାସ ଆପଣ ନିଜର ଫଟ ପର୍ସନାଲ୍ ନିଜର ଜିନିଷ ସବୁ ସୁରକ୍ଷିତ ରହିବ।
ସୋସିଆଲ ମିଡିଆ ର ପଢାଶୁଣାରେ ମୁଁ ସାହାଯ୍ୟ କରିପାରେ କି?
ନିଶ୍ଚୟ। ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ ଜିନିଷ ଶିଖିଥାଉ। ତାଦ୍ଵାରା ଆମେ ଟିଚରମାନଙ୍କ ଦ୍ୱାରା ଅନଲାଇରେ ପାଠ ପଢ଼ିଥାଉ। ବିଜୟୀନ ଏଣ୍ଡରଲାଇନ୍ ପେଜରୁୁ ମଧ୍ୟ ନୂଆ ତଥ୍ୟ ମିଳିଥାଏ।
ମୁଁ କମ୍ପିଟେଟିଭ୍ ଏକ୍ଜାମ ପାଇଁ ମଧ୍ୟ କରେଣ୍ଟ ଏଫେୟାର୍ ମତେ ଦେଖେଇଥିଲେ।
ସେଇଟା ତ ବହୁତ ଭଲ କିନ୍ତୁ ଯେକୌଣସି ତଥ୍ୟକୁ ଅଫିସିଆଲ ସହିତ କରିବା ଭଲ ନୁହେଁ।
ଠିକ୍ କହିଲେ ଅନେକ ସମୟରେ ଫେକ୍ ନ୍ୟୁଜ୍ ମଧ୍ୟ ଆସେ।
ସେଥିପାଇଁ ତ ଯାଞ୍ଚ ନ କରି କୌଣସି ଖବର ସେୟାର କରିବା ଉଚିତ ନୁହେଁ।
ମୁଁ ଶୁଣିଛି ସୋସିଆଲ ମିଡିଆରେ ଟଙ୍କା ମଧ୍ୟ ରୋଜଗାର ହେଇ କରିପାରିବ ହେଟା ହେଇପାରିବ କି?
ନିଶ୍ଚୟ ତାହେଲେ ତ ଏହା ଖାଦ୍ୟର ମଧ୍ୟ ଏକ ଅଂଶ ହୋଇପାରିବ।
ହଁ କଣ୍ଟେଣ୍ଟ କ୍ରିଏଟର ଭିଡ଼ିଓ ଏଡିଟିଂ ଫଟୋଗ୍ରାଫି ଡିଜିଟାଲ ମାର୍କେଟିଂ ଅନଲାଇନ୍ ଟିଚିଂ ଏ ଏବଂ ବିଜନେଶ୍ ପ୍ରମୋସନ ମାଧ୍ୟମରେ ହବ ନାହିଁ
ନିଶ୍ଚୟ ଏଥିପାଇଁ ଧୈର୍ଯ୍ୟ ପରିଶ୍ରମ ଦରକାର।
ତାଏଲେ କ୍ୟାରିୟର ମଧ୍ୟ ଏକ ଅଂଶ ହୋଇପାରେ।
ନିଶ୍ଚିନ୍ତ ଏଥିପାଇଁ ଧୈର୍ଯ୍ୟ ପରିଶ୍ରମ ଭଲ କଣ୍ଟେଣ୍ଟ ଦରକାର।
ଅନେକ ଲୋକ କେବଳ ଲାଇକ୍ ଓ ଫଲୋର୍ସ ପାଇଁ ଚିନ୍ତା କରନ୍ତି ହେଲେ
ଆଚ୍ଛା ମୋତେ ତ ସୋସିଆଲ ମିଡ଼ିଆକୁ ଦାୟିତ୍ୱର ସହ ବ୍ୟବହାର କରିବା ଦରକାର।
ଆଚ୍ଛା ଏକଦମ ଠିକ୍ ଏହାର ଆରମ୍ଭ ସମୟ ବଞ୍ଚା ହେଇପାରେ କିନ୍ତୁ ଆଉ ଭୁଲ ବ୍ୟବହାର କଲେ ସମୟ ନଷ୍ଟ ମଧ୍ୟ ହୋଇପାରେ।
ତାହେଲେ ଆପଣ ପ୍ରତିଦିନ କେତେ ସମୟ ବ୍ୟବହାର କରୁଛନ୍ତି?
ପ୍ରାୟ ଏକ ଘଣ୍ଟା ପଢ଼ାଶୁଣା ସରିବା
ତ ମୁଁ ମଧ୍ୟ ଏବେ ସମୟ ସୀମା ରଖି ବ୍ୟବହାର କରୁଛି ଅଧିକ ବ୍ୟବହାର ଦ୍ୱାରା ଆଖି ଉପରେ ବି ପ୍ରଭାବ ପଡ଼ିବ।
ହଁ ଆଉ ଆଖି ଫୋନରୁ ଯେତେବେ ନିର୍ଗତ ରେଡିଏସନ ଦ୍ଵାରା ମଧ୍ୟ ମୁଣ୍ଡ ଉପରେ ମଧ୍ୟ ପ୍ରଭାବ ପଡ଼ିବ।
ନିଶ୍ଚିତ। ଆଉ ଆ ପରେ ଆପଣ କଣ କରିବେ ବୋଲି ଭାବିଛନ୍ତି।
ଆ ଛଡ଼ା ଆଉ କଣ। ଆଚ୍ଛା ଶୁଣ ଶୁଣ ତମେ ଆପଣଙ୍କ ଘରେ ଯଦି କିଛି ଛୋଟ ପିଲା ମୋବାଇଲ ଦେଖନ୍ତି କି। ଆରାଇ ଦେଇଛ ଅରାଇ ଦେଇଛୁ। ହଁ କାହିଁକିନା ଦେଖ ଛୋଟ ପିଲାଙ୍କୁ ଯେତେ ମୋବାଇଲ୍ ଠାରୁ ଦୂରେଇ ରଖିବ ଠିକ କାହିଁକି ନା ଏ ଛୋଟ ପିଲାଙ୍କୁ ଛୋଟ ବେଳୁ ଯାହା କରିବ। ସେଟା ପୁରା ପରଫେକ୍ଟ ହିଁ କରିବା ଦରକାର।
ନିଶ୍ଚୟ ସେମାନେ ଆର୍ଟ-ଆଡିକସନ ହେଇଯିବ ମୋବାଇଲ ପାଇଁ।
ହୁଁ ଆଡିକସନ ହେଇଯିବ ନହଲେ ତାଙ୍କ ଆଖି ଖରାପ ହେଇଥିବ।
ହଁ ସେଇଟା ତର ରଥ ମା-
କେବଳ ଆଖି ଖରାପ ନାହଁ ଆହୁରିଉ କିଛି ଅନେକ ରୋଗ ବେମାରରେ ମଧ୍ୟ ସେ ଶିକାର ହେଇପାରିବେ।
ନିଶ୍ଚିନ୍ତ।
ଏଇ ଚୁଟି କାଟିଲେ ଚଳିବୁ କ ନେଇ-
ଆଉ ଆପଣ ଏବେ କଣ କରୁଛନ୍ତି?
ଏବେ ପଢୁଥିଲି ବସ ଏଠିକି ଆସିଲି ବାହାରକୁ ଆଉ।
ଆପଣ କଉ ପଢ଼ାପଢ଼ି କେଉଁ ବିଷୟରେ କରୁଛନ୍ତି?
ମୁଁ ଆ କହିବାକୁ ଗଲେ- ରାଜନୀତି ବିଜ୍ଞାନ ବିଭାଗର ଛାତ୍ର।
ଆଜ୍ଞା। ଆଉ ଆପରେ ହାୟାର ଷ୍ଟଡି କରିବାକୁ ଚାହୁଁଛନ୍ତି।
ଇଛା ତ ଅଛି ଦେଖିବା ସମୟକୁ ନେଇ କଣ ହଉଛି।
ହୁଁ। ଆଚ୍ଛା ମୁଁ ତ ସେଇ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ- ପ୍ରିପେଆର କରୁଛି।
ଆଚ୍ଛା କହିଲେ ସେ ଆପଣଙ୍କ ଗାଁ ରେ- କି ଯୋଉ ଆମର କ୍ରିକେଟ ଖେଳ ଟିମ୍ ଅଛି ତ।
ହଁ ଆମର ତ ପ୍ରତିଦିନ ସକାଳ ସାତଟାରୁ ଷ୍ଟାର୍ଟ ହୁଏ ଦଶଟା ଯାଏଁ ଆଉ। ଚାରିଟା ବେଳ ଚାରିଟାରୁ ଛଅଟା ଯାଏ ପ୍ରତିଦିନ ଖେଳ ହୁଏ। ଆ ରଜ ଟାଇମରେ ଆମର ଟୁର୍ଣ୍ଣାମେଣ୍ଟ ମଧ୍ୟ ହୁଏ। ହଁ ମୁଁ ଓପନିଂ ବ୍ୟାଟ୍ସମ୍ୟାନ୍।
ଆଛା ଓପନିଂ ବ୍ୟାଟସ ମେନ୍ ଭଲ ଖେଳନ୍ତି ବୋଧେ?
ହଁ ସେଇ ଭଳିଆ ଆଉ।
ଓପନିଂ ବ୍ୟାଡ଼ଶମ୍ୟାନ ମାନେ ବହୁତ ଭଲ ଖେଳୁଥିବେ।
ଆଜ୍ଞା ଆଉ ଆପଣ ବ୍ୟାଟ୍ସମ୍ୟାନ୍ ନା ବୋଲର?
ଆମେ ଆଜ୍ଞା ଅଲ୍ରାଉଣ୍ଡର।
ଆଚ୍ଛା ଆପଣ ଏଥିରେ ଯାଇଁକି କଣ କୋଚିଂ ଫୋଚିଂ ନେଉଚନ୍ତି? ଟ୍ରେନିଂ ନଉଚନ୍ତି?
କୋଚି କୋଚିଂ ନାହିଁ ଆମେ ତ ଗ୍ରାମାଞ୍ଚଳରେ ରହୁଚୁ ଆମେ କୋଚିଂ ନବା ନାଗି ସହରାଞ୍ଚଳକୁ କେମିତି ଯିବୁ ସେଥିପାଇଁ ଆମେ ୟୁଟ୍ୟୁବ ମାଧ୍ୟମରେ ଅନଲାଇନ୍ ସବସ୍କ୍ରିପସନ୍ କରିକି ପଢୁଛୁ ଆଉ।
ଆଚ୍ଛା। ମୁଁ ତ ଆହୁରି ସେଥିପାଇଁ ଟ୍ରେନିଂ ଯଏନ୍ କରି ବୋଲି ଏକାଡେମରେ କ୍ରିକେଟ ପାଇଁ।
ଆଚ୍ଛା ଠିକ ଅଛି ପାଠ ପଢା ସହିତ ଖେଳକୁଦରେ ରହିବା ବହୁତ ଭଲ।
ହଁ ଶରୀର ସୁସ୍ଥ ରହିବ।
ଯଦି କିଛି ହେଇଗଲା ଆପଣଙ୍କ ଭବିଷ୍ୟତ ମଧ୍ୟ ସେ ଥିରେ ହେଇଯାଇପାରେ। ସବୁଠାରୁ ଭଲ ଆପଣ ଯଡି ଲେଦର ବଲ ନେବେ ବହୁତ ବଢିଆ ହୁଅନ୍ତା।
ଫେରେ ଖେଳୁ। ତ ଆଉ ଆପଣ ଆଉ କଣ କଣ ଖେଳ ଖେଳ ହୁଏ ଆପଣ ସେ ଆଡେ ଗାଁ ଆଡେ?
ଆମର କ୍ରିକେଟ ଖେଳ ହୁଏ ଭଲିବଲ ଖେଳ ହୁଏ ଏଇ ସବୁ ଆଉ। ଭଲିବଲ ମୋର ହୋଉଛି ସବୁଠାରୁ ଫେବରାଇଟ୍ ଖେଳ ଯେଉଟା କି ମୁଁ ସବୁଥିରେ ବହୁତ ଭଲ ଖେଳେ ସେଥିରେ।
ସେଥିରେ କେମିତି କଣ ଖେଳନ୍ତି କେତେ ଜଣ ଖେଳନ୍ତି?
ଆପଣ ଜାଣିନାହାନ୍ତି?
ନା ମୁଁ ସେ ଭଲିବଲ୍ କେବେ ଖେଳିନି।
ଭଲିବଲ୍ ରେ ଗୋଟେ ଟିମ୍ ରେ ଛଅ ଜଣ ଖେଳିବେ। ରଫର ଫୁ ଛଅ ଜଣଙ୍କର ପୋଜିସନ୍ ଥାଏ। ଯିଏ କିି ଜଣଙ୍କର ପୋଜିସନ୍ ହଉଚି ସି ମାସର ସେ ସ୍ମାସିଙ୍ଗ କରିବ। ଆଉ ଜଣଙ୍କର ସେଟର ସେ ବଲ ସେଟ୍ କରିବ। ଆଉ ଜଣେ ଦି ଜଣ ର-ଦି ଜଣ ରହିବେ ପକେଟ୍ ସାଇଡ୍। କର୍ଣ୍ଣର୍ ରହିବେ ମଝିରେ ଯିଏ ରହିବ ସେଟା ଆମର ଲିବ୍ ର ରହିବ। ଆଉ ଲେଫ୍ଟ ସାଇଡ ହିଟ୍ ର ରହିବ। ମୁଁ ସବୁ କିଛି ଖେଳିପାରେ।
ଆଚ୍ଛା ଆପଣ ଟୁର୍ଣ୍ଣାମେଣ୍ଟ ହେଇନା ଖେଳନ୍ତି ନା କେବଳ ଗାଁରେ ନର୍ମାଲ?
ଆମ ଗାଁରେ ଖେଳେ। ଟୁର୍ଣ୍ଣାମେଣ୍ଟ ଖେଳିଛି। କଲେଜ୍ ଲେବଲ୍ ରେ ଡିଷ୍ଟ୍ରିକ୍ ବ୍ଲକ ସ୍ତରୀୟ ଲେବଲ୍ ରେ। ଖେଳିଛି।
ହଉ ଆପଣ କେବେ ସହର ଆସନ୍ତୁ ବୁଲିବାକୁ।
ଏସୁଆ ସମ ସମୟ ହେଲେ ଯେବେ ଯିବା ଦଶ ହଜାର ମଜା ନେଇକି ଆସିବା ଆପଣଙ୍କ ସହ ବୁଲି ଭ୍ରମଣ କରି ସେଠାରେ। ତ ବହୁତ ବହୁତ ଧନ୍ୟବାଦ ଏତ ସମୟ କଥା ହେଇଥିବାରୁ।
ଶୁଣନ୍ତୁ ଆମର ତ ଏଠି ଦଶହରା ବହୁତ ଭଲ ଭାବ ରେ ପାଳନ ହଉଛି ପୁରା ପାଞ୍ଚ ଦିନ ଯାଗ। ଆପଣ ଆସନ୍ତୁ ସାଙ୍ଗମାନଙ୍କ ସହିତ ମିଶିକି ବହୁତ ମସ୍ତି କରିବା।
ହଁ ଯିବା ଆଉ।
ଆଜ୍ଞା ହଉ ତାହେଲେ ଠିକ୍ ଅଛି ଆପଣ ତ କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ।
ହଉ।